ହଁ ଶୁଭୁଛି ଭାଇ? ହୁଁ ହୁଁ
ନଁ ଖ କ କେତ
ମୁଁ ତ ଏକଟା ପରେ କରେ ଖାଇବା ଖାଏ। ଦି ପୋହର ଖାଇବା ତମେ କେତେ ହେଲେ ଖାଉଛ ଭାଇ ଦି ପୋହର?
ର ଆମର ଏବେ ତ ହଷ୍ଟେଲରେ ବାରଟ ରୁ ଟ ହେଇଯାଏ ଖାନା ଦେବାଟା ମାନ ସେମାନେ ଖାଦ୍ୟ ଦେଇଥାନ୍ତି ବାରଟାରୁ ାର୍ଟ ହେଇଯା ସେ ଲୋକ ମାନେ ପିଲାମାନେେ ଆଜି ତ ସଣ୍ଡେ ଅଛି ସେମିତିରେ ବି ଟିକେ ଲେଟ ରେ ଖାଇଯାଆନ୍ତି। ଆମର ସାଢେ ମାନେ ସାଢେ ବାରଟା ଆମେ ପଲେଇ ଯାଉ କାହିଁକି ନା ପୁଣି ଭିଡ ହେଇଯାଏ।
ହଁ ହ ହଁ ହଁ ହଁ ଭାଇ ହଁ ଯେମିତି ତମେ କହୁଥିଲ ଶୀତଳ ସୃଷ୍ଟି ବିଷୟରେ। ଆଉ ଉ ରଥଯାତ୍ରା ତମେ ଦେଖି ଯାଉଛ? ଏରିଆକୁ
ରଥଯାତ୍ରା ରଥଯାତ୍ରା ମାନେ ସେମିତି ତ ମୁଁ କେବେ ପୁରୀ ଜଗନ୍ନାଥ କୁ ଯାଇନି। କିନ୍ତୁ ଆମ ଆଖପାଖରେ ଯୋଉଟା ହୁଏ ସେଇଠିକୁ ଯାଏ ଆଉ। ମାନେ ଯଦି ଆମ ଗାଁ ପାଖରେ ଏମିତି ଗାଁ ଏରିଆରେ ଆମ ଗାଁ ଆଡେ ଟିକେ ଦୂର ଦୂରରେ ହୁଏ ଏମିତି ଗାଁ ଗାଁ ରେ ହୁଏନି। ଯୋଉ ଜାଗାରେ ବି ଟିକେ ବଡ ଜାଗା ହେଇଥିବ ଯେମିତି ଟାଉନ ଜାଗାରେ ହେଇଥିବ ଏ ଆପଣ କୌଣସି ପଞ୍ଚାୟତ ଏରିଆ ହେଲା। ସେଇ ଜାଗାରେ ହେଇଥାଏ ଆଉ ସେଇଠିକୁ ଯାଇଥାଉ ଆମେ ସେଠି ଗୋଟେ ମଜା ଛୋଟ ବେଳେ ମୁଁ ପ୍ରାୟତଃ ବହୁତ ଯାଏ ଏବେ ଏବେ ବି ଯାଏ ଯେ ଏବେ ଏବେ ଆମ ଏଇ ଟାଉନରେ ଯେହେତୁ ରହିଗଲୁଣୁ ମୁଁ ଏଇ ଭିତରେ ଏଠିକୁ ଯାଏ କିନ୍ତୁ ଯେତେବେଳେ ମୁଁ ମୁଁ ଗାଁ କଥା ମନେ ପଡିଯାଏ ମତେ ବହୁତ ଖୁସି ଲାଗେ ଏ ଆଗରେ ଯୋଉ ଉଁ ଆମ ପଟେ ତ ଏତେ ଗାଡି ମାନେ ବି କିଏ ରଖିନୁ ହଁ ହଁ ହଁ ମାନେ ବିଶ୍ୟାସ୍ କରିବେନି ଆମ ଆମର ଯେହେତୁ ଗାଁ ଏରିଆ ତ ସେମିତି ଗାଡି କାହାର ବି ଏତେ ନଥାଏ ଆମର ଗୋଟେ ଘରେ ଥିଲା ସାଇକେଲ ଟେ ଥିଲା ସେ ସାଇକେଲ ରେ ବାପାଙ୍କ ସହିତ ଯୋଉ ରଥଯାତ୍ରା ଦେଖ ଦେଖି ଯିବାର ଗୋଟେ ମଜା ନା ଏବେ ମତେ ଏବେ ମତେ ମୁଁ ଭାବିଲେ ମତେ ବହୁତ ଖୁସି ମାନେ ମାନେ ବହୁତ ଭଲ ଲାଗେ କି ଆଉ କେମିତି ଆମେ ଯାଉଥିଲୁ ମତେ ବାପା କେମିତି ଯାତ୍ରା ଦେଖେଇ ଯାଉଥିଲେ ସେ ଜିନିଷ ଗୁଡାକ ଭାବି ହୁଏ ହଁ ଁ ଏବେ ହଉ ସେମିତି ନାହିଁ ଏବେ ବାଇକ ଧରିକି ଯିବ ସାଙ୍ଗ ସାହିତ ସହିତ ସେଇଟା ଗୋଟେ ତ ଯେତେବେଳେ ଛୋଟ ଥିଲେ ନା ସେତେବେଳେ ଗୋଟେ ଅଲଗା ମଜା ଥିଲା କି ଯାଉଥିଲୁ ଆମେ
ତାପରେ ଏ ବେଲୁନ୍ ବେଲୁନ୍ ଗୋଟେ କିଣିବ ବେଲୁନ ଧରିକି ଆସିବ ତାପରେ ଚାଟ ଖାଇବ ନାଇଁ କିି ଭାଇ
ହୁଁ ହୁଁ ବେଲୁନ ତ ତାପରେ ସେଇଟା ଗୋଟେ ସେ ଯୋଉ ଫୁକନ୍ତି ନା ଯୋଉ ପଁ ପଁ ପଁ କରିକି ଶୁଣିଥିବେ
ହଁ ଗୋଟେ ହର୍ଣ ଟାଇପ ର ଗୋଟେ ରହେ
ବଡ ସାଉଣ୍ଡ ଏତେ ସାଉଣ୍ଡ ହୁଏ ଯେ ଭୟଙ୍କର ଟ୍ରେନ ଆସିଲା ଭଳି ସାଉଣ୍ଡ ହୁଏ ସେଇଟା
ହଁ ହଁ ସେ ବହୁତ ଭଲ ଲାଗେ
ହେଁ ହେଁ ହେଁ ଏବେ ଏବେ ଆକ୍ଚୁଲି ଗୋଟେ ଜିନିଷ କହିବି ହଁ। ସବଉ ସବୁ ଗଲଣିି ଆଉ ଗୋଟେ ଜିନିଷ ମାର୍କ କରିଥିବେ କେବେ ଗୋଟେ ଯାତ୍ରା ଏବେ ମୁଁ ଶୀତ ଗୋଟେ ରିସେଣ୍ଟ କଥା କହୁଛି ମାନେ ନା ଗୋଟେ ଜିନିଷ ତ ଗୋଟେ ଗୋଟେ ସମୟ ପର୍ଯ୍ୟନ୍ତ ଆମ କୁ ଶୁଣିବାକୁ ଭଲ ଲାଗିଥା ହେଲା ଯୋଉ ଜିନିଷଟା ବି ଗୋଟେ ସମୟ ପର୍ଯ୍ୟନ୍ତ ଶୁଣିବାକୁ ଯୋଉଟା ଇରିଟେଟିଂଙ୍ଗ୍ ନ ଲାଗେ ଭଲ ଲାଗି ଥାଏ ଓକେ ଚାଳିବ ଚଳିବ ମା ହସି ମଜାକ ଚାଲିଛି ଆଉ ଏମିତି କରିବା କଥା ବଟ୍ ଆଜିକା ଡେଟରେ ଯୋଉ ମାନେ ରାତି ବାରଟାରେ ହଉ କି ତେଣୁ ଏତେ ମାତ୍ରାରେ ଫୁକନ୍ତି ଯୋଉ ମାନେ କାଇନ୍ଡ ଅଫ୍ ଛପରି ଯୋଉ କୁହନ୍ତି ନାଇଁ କି
ହଁ।
ସେମିତି ଝିଅ ମାନଙ୍କୁ ପଛରେ ଯୋଉ ଭୋଳ ଭୋଳ କରି ସ୍ୱା ସାଉଣ୍ଡ କରିକି ଯୋଉ ଫୁକନ୍ତି। ଦେକ ଜାଣିଛନ୍ତି ଯେଗୋଟେ ଜିନିଷଟାକୁ ଝିଅକୁ ସେଗୁଡା କୌଣସି ଝିଅକୁ ସେଗୋଟା ଜିନିଷ ଭଲ ଲାଗୁନି। ତା ପଛପଟେ ଯାଇକି ସେ କାନ ପାଖରେ ଯାଇକି ଫୁଙ୍କିଦେବେ ଏ ଆଉ ସେଟା ତ ସେ ଯୋଉ ସାଉଣ୍ଡ ହଉଛି ନା ସେ ଜିନିଷ ଟିକେ ମତେ ଖରାପ ଲାଗେ। ବହୁତ ଖରାପ କଥା ହୁଁ ହୁଁ ହୁଁ। ଯାତ୍ରାକୁ ଯାଇଛନ୍ତି ସମସ୍ତେ କେତେ ଭଲ ଏଇଟା କରିବେ ସେଟା କରିବେ ଗୋଟେ ମୁମେଣ୍ଟରେ ସେମାନେ ଏଞ୍ଜୟ ବି କରିଥାନ୍ତି ସମସ୍ତେ ହଁ ଯାତ୍ରାର ମାହୋଲ ଟା ଚଳିବ। ସମସ୍ତେ ବି ଏ କରୁଛନ୍ତି ବଟ ସ୍ପେସିଫିକାଲି ଜଣଙ୍କ ପାଖକୁ ଯାଇକି ହିଁ ଯାଇକି ହିଁ ଫୁଙ୍କିବା ସେଟା ତ ଭଲ କଥା ନୁହେଁ ନା
ହଁ ହଁ ଠିକ କହୁଛ ଭାଇ ହଁ।
କିନ୍ତୁ ସେ ସ ଜିନିଷ ସବୁ ଛାଡିଦେଲେ ବାକି ଯାତ୍ରାରେ ମଜା ଆଉ ରଥଯାତ୍ରା କଥା କହିଲେ ରଥ ରଥର ଯୋଉ ଦଉଡି ଧରି ଦଉଡିକି ଣି ଇଏ କରିବା ତ ଗୋଟେ ଅଲଗା ପ୍ରକାର ଫିଲିଙ୍ଗ ଆସିଯାଏ ଭଗବାନଙ୍କୁ ଦର୍ଶନ କରିବା
ହଁ।
ସମସ୍ତେ ଯୋଉ ତାପରେ ସେ ଯୋଉ ଗୋଟେ ଗୋଟେ ଏ ଯୋଉ ସବୁ ବା କଥା କହୁଥାନ୍ତି ନା ପୁରା ଗୋଟେ ଜୋସ ଆଣିଦିଏ ଘିଚିବା ବେଳେ ଯାଉରେ ଯାଉ ବୋଲିକି ଯେମତି ସ ଲି ମାନେ ସେଇ ଜିନିଷ ଟା ଆଉ ଅଧିକ ମଜା ଲାଗେ ହଁ ହଁ ହଁ। ଟାଣିବାର ବି ଶକ୍ତି ମିଳିଯାଏ କାଇଣ୍ଡ ଅଫ୍ ସେମତି ଲାଗିଥାଏ। ହଁ
ହୁଁ କହିଲ ରଥ ମାନେ ଯୋଉ ଜଗନ୍ନାଥଙ୍କର ରଥ ଗୋଟେ ଉଁ ସୁଦ୍ରାଙ୍କ ରଥ ଗୋଟେ ବଳଭଦ୍ର ଙ୍କ ରଥ ଜାଣିଛ କି ଭାଇ ଏସବୁ ର ନାଁ ନାଁ କଣ କଣ?
ନାଁ କଣ
କହିଲ?
କୋଉଠି ର କହିଲେ ମୁଁ ଟିକେ ବୁଝି ପାରିଲିନି ରଥର ନାଁ କହୁଛନ୍ତି
ହଁ ହଁ।
ରଥର ନାଁ ନନ୍ଦିଘୋଷ ଆ ଆଉ ତା ସେ ମତେ ଟିକେ କି ଏବେ କିଛି ଆ ଟିକେ ଇଆ ଉଁ ଟିକେ ଆସୁନି ମନ ପଡୁନି ଟିକେ ନନ୍ଦୀଘୋଷ ତ ମତେ ମନେ ଅଛି ଆଉ
ତାପରେ ଉଁ ଦର୍ପଦଲନ ଆଉ ଗୋଟେ କଣ ଅଛି? ଆରେ ସେଇଟା ସ୍କୁଲଟାଇମ ରେ ପଢିଥିଲେ ତ?
ହଁ ହଁ ହଁ ସେଇଟା ଏକଚୋଲି ସେଇଆ ସେଇଆ।
ନାଁ।
ନା ପରା ଆଉ କଣ ସେମିତି ଅ ହଁ ଏଇଟା ଗୋଟେ ମୁଁ କହିବି କହୁଥିଲି କି ତମ ସାଇଡ ସେ ଯୋଉ ଏମିତି କିଛି ଯାତ ତ୍ରା ହୁଏ ଯୋଉ କନ ଣ୍ଟା ରେ ବସ ସନ୍ତି ଏମିତି କିଛି ଯାତ୍ରା ହୁଏ?
ହଁ ହଁ ଗୋଟେ ସାଙ୍ଗ ଅଛି ମାନେ ଚିଣା ଯଣା ଟିକେ। ଆମେ କଲେଜରେ ଯେତେବେଲେ ପଢ଼ୁଥିଲୁ ସେ ମୋ ସିନିୟର ଥିଲେ। ସେ ଥରେ ମୋତେ ଡାକିଥିଲେ।
ହୁଁ ହୁଁ ହୁଁ।
ତ ମୁଁ ଯାଇଥିଲି ଉଁ ତ ଦେଖିଲି ତାଙ୍କୁ ଦୁର୍ଗା ମା ଆସନ୍ତି ତ ସେ କଣ କଲେ ନା କଲେ ନା ମାନେ ଯେମିତି ସେ ତାଙ୍କର କଲସି ଯାତ୍ରା ହେଲା କଳସ ଆଣିକି ରଖିଲେ ତ ତାପରେ ସେ ତେ ନାଚିଲେ ନାଚିଲା ପରେ ପରେ ତାଙ୍କ ଗୋଟେ କାମ କଲେ ସେ କଣ୍ଟା ପୁରା ଦିଆ ହେଇକି ଗୋଟେ ଦୁଲି ଟଣା ହେଇଥିଲା। କାଠରେ ମାନେ ଯୋଉ ପଟାରେ ଥାଏ ପଟାରେ କଣ୍ଟା ସବୁ ଦିଆ ହେଇଥିଲା ଆଉ ସେଇଟା ଗୋଟେ ଦୋଲି ବନା ହେଇଥିଲା। ସେ ଦୋଲିରେ ଗୋଡ଼ ରଖିଲେ ସେ କଣ୍ଟା ଉପରେ ଆଉ ଦୋଳି
ହୁଁ ହୁଁ ଆଛା ଆଛା।
ସେଟା ଗୋଟେ ବହୁତ ଉ ଡର ଲାଗିଲା ଦେଖିଲା ପରେ। ତା ତାପରେ ଆଉ ଗୋଟେ କାମ କରିଥିଲେ ତାଙ୍କ ଜିଭଟାକୁ କାଢ଼ି କି ତା ତା ଭିତରେ ଛୋଟ ଗୋଟେ ତ୍ରିସୁଲ ଟା ପୂରୋଇ ଦେଇଥିଲେ। ଜୀବ ଭିତରୁ ପୁରା ପୁରଇ ଦେଲେ ଆଉ ଆଉ ତଳ ପଟରେ ବାହାରିଲା ତ୍ରିଶୂଳ ଟା।
ଛଅ
ହଁ ସେଇଟା ଗୋଟେ ବହୁତ ଭୟଙ୍କର ଦୃଶ୍ୟ ଥିଲା ଭାଇ। ମାନେ ବହୁତ ଜଣ ଦେଖିକି ଡରି ବିି ଯାଇ ଥିଲେ ଛୋଟ ଛୋଟ ଛୁଆ ମାନେ ତ ହଁ ଆଉ ଛୋଟ ଛୋଟ ଛୁଆମାନେ ତ ବହୁତ ଦିଇଟା ହେଇଯାଇଥିଲେ।
ତାଙ୍କର ଟ୍ରମା ହେଇଯିବ କାଇଁ ତମେ ଦେଖିବ ଭାବିବେ ହେଇଯାଏନା। ଛୋଟ ଛୁଆ ମାନଙ୍କର କଥା ଦେଖିଦେବେ ଶଶୁ ମଙ୍କ ଦେଖିବା କଥା ହଁ ହଁ ଆଚ୍ଛା।
ମାନେ ସେ ନି ନିଆ ଜଲୁଥିଲା ଆଉ ତା ଉପରେ ଚାଲିକି ପଳେଇ ଆସିକେ ମାନେ ନିଆଁ ଟେ ଟିକେ ଟିକେ ସେ ଅଙ୍ଗରା ଥାଏ ଜାଣିଛ?
ଅଙ୍ଗାର ହ ହଁ ଅଙ୍ଗାରଟା ହଁ ହଁ ହଁ ବୁଝିଲି ହଁ।
ଅଙ୍ଗାର ଉପରେ ମାନେ ଚାଲିକି ଆସିଲେ ଆଉ ଏ ପଟକୁ। ତ ସେଇଟା ବି ଗୋଟେ ବହୁତ ଭୟଙ୍କର ଦୃଶ୍ୟ ଥିଲା ଦେଖିବା ପାଇଁ।
ଆଚ୍ଛା ଆଚ୍ଛା।
ଆଉ ବହୁତ ଭିଡ଼ ସେ ଟାଇମ୍ ରେ ବହୁତ ଭିଡ଼ ବି ହେଇଥିଲେ ଦେଖିବା ପାଇଁ।
ଆଚ୍ଛା ଆଚ୍ଛା ଆଚ୍ଛା।
ହଁ ତ ସେମିତି ଚାଲୁଛି ଆଉ ତମ ସେପଟେ ସେମିତି ହୋଉଛି କି ଭାଇ?
ହଁ ଆମ ପଟେ ତ ସେଇଟା ଫେମସ ଯାତ୍ରା ଆମର ଝାମୁ ଯାତ୍ରା କୁହନ୍ତି ତାକୁ। ଝାମୁ ଯାତ୍ରା ବାଲିି ଯାତ୍ରା ଦୁଇଟା ହୁଏ। ଝାମୁ ଯାତ୍ରାରେ କଣ ହୋଇଥାଏ କି? ଜଣଙ୍କୁ ମାନେ ଦେବୀ ଖେଳିଥାଏ ଯାହାବି ସେମିତି ଆପଣ କହିଲେ କି ଦୁର୍ଗା କିଲ୍ଲା ଯେମିତି ସେମିତି ଅଲଗା ଅଲଗା ଦେ ତଥାପି ଯଉଟା କିି ଦେବତା କହନ୍ତି ଆମର ଦେବତା କୁହନ୍ତି।
ହଁ ହଁ ନାଇଁ ସେଇଟା ସମ୍ବଲପୁରୀ ଭାଷାରେ ଆମେ ଦେବତା ହିଁ କହୁଛୁ।
ହଁ ହଁ ହଁ ତ ସେଇଟା ଆସିଥାଏ ତାପରେ ସେଇଟା ଆସିଲା ପରେ କଣ ହୁଏ? କି ଆ ମାନେ ଆମର ଆମର ଅଲଗା ଗୋଟେ ସାତ ଦିନ ପୂର୍ବରୁ କଣ ହୁଏ କି ସାତ ଦିନ। ସେ ସବୁଦିନ ଯାଇକି ରାତିରେ ନାଚନ୍ତି ହେଲା ମାନେ ବଜା ଅଣା ଯାଏ। ମାନେ ଯୋଉ ଦେବତା ନାଚା ନଚାଏଲ ଧରାଯାଏ କୁହାଯାଏ ଆମଆଡେ। ସମ୍ବଲପୁରରେ ଯୋଉଟା ହୁଁ। ସେଠି ନଚାଯାଏ ସାତ ଦିନ ସାତ ଦିନ ନାଚିଲା ପରେ ଗୋଟେ ଗୋଟେ ଦିନ ଆସେ ଯୋଉଟା କି ରାତି ଡୁମାର ଗାଦି କହନ୍ତି ସେଠି କଣ୍ଟାରେ ବସନ୍ତି ରାତି ହେଲା। କଣ୍ଟାରେ ସେଇଟା ବେଲୋକଣ୍ଟା ବେଲ କଣ୍ଟା ଥାଏ। ରାତିରେ ତାଙ୍କୁ ଝୁଲାଯାଏ ବେଲ କଣ୍ଟାରେ ସେ ବସିବେ। ଆଉ ତାଙ୍କୁ ଝୁଲା ଯାଏ ସେଠି। ସେଇଟା କରାଯାଏ ତାପରେ ଯୋଉଟା ଦିନ ଯାତ୍ରା ହୁଏ ସେଦିନ କଣ ହୁଏ କି? ଗୋଟେ ସେଇ ବେଲ ଯାତ୍ରା ପୁଣି ଥର ସେଠି ସେଇଠି ହିଁ ଝୁଲା ଯେ ଆଉ ଗୋଟେ କଣ କି ଯୋଉ କୋଇିଲେ ଅଙ୍ଗାର ଅଙ୍ଗାର ଯୋଟା ଗାଲି ଥାଏ ନା। ଯେ ଅଙ୍ଗାର ଚାଲିଥାଏ ସେଇଠି ଆଉ ସେଇ ଅଙ୍ଗାର ଉପରେ ସେ ବସି ମାନେ ଚାଲିବ ସେଇଠି। ଅଙ୍ଗାରରେ ଚାଲିବ ଆଉ ସେଇଠି ଚାଲି ସାରିଲା ପରେ ଲୋକମାନେ ସେଠି ଦେଖିକି ତାଙ୍କୁ ପୁରା ମାନେ କହିବେ ମାନେ ବହୁତ ଚାଲିଥାଏ ଗୋଟେ ଭଲ ମାହୋଲ ଟା ସେମିତି ଥାଏ ପୁରା।
ଓହୋ। ତ ବହୁତ ନିଟା ଥିବ ଆଉ ଦେଖିବା ପାଇଁ ବହୁତ ଭିଡ ଲାଗୁଥିବେ ଭାଇ?
ତ ହଁ ଭିଡ ତ ପ୍ରବଳ ଭିଡ ହେଇଥାଏ। ସମସ୍ତ ଗାଁର ପ୍ରାୟ ଗାଁ ମାନଙ୍କୁ ହୁଏ ନା ସେମିତି। କିଛି ନାହିଁ ପୁରା ଗାଁ ରେ ହିଁ ହେଇଥାଏ ତ ଗାଁର ଲୋକମାନେ ପ୍ରାୟତଃ ସମସ୍ତେ ଆସିଥାନ୍ତି। ଦେଖିଥାନ୍ତି ପୁରା ଭଲ ଲାଗେ ମଜା ଲାଗିଥାଏ ଦେଖିବାକୁ। ସେଇଟା ହିଁ ଛୋଟ ଛୋଟ ଛୁଆ ମାନଙ୍କୁ ବି ଟିକେ ଅଲଗା ଲାଗିଥାଏ।
ହଁ ଟିକେ ସେମାନଙ୍କୁ ଗୋଟେ ନୂଆ କିଛି ଗୋଟେ ଦେଖୁଥିବେ ବହୁତ ଭୟଙ୍କର ଦୃଶ୍ୟ। ଏ ସବୁ ସେମାନଙ୍କୁ ଲାଗିବ ନା।
ସେଇଆ ସେଇଆ ସେଇଆ।
ଆଉ ହଁ ଗୋଟେ ଗୋଟେ ଜାଗାରେ ମୁଁ ଶୁଣିଛି। ମାନେ ସେ ଯୋଉ ବଳିଟା ପଡେ ସେ ବଳିର ମାନେ ଯୋଉଟା ବ୍ଲଡ ଟା ବାହାରୁଥାଏ ସେ ବ୍ଲଡ ଟାକୁ ବି ପେଇ ଦେଇଥାନ୍ତି।
ହଁ ହଁ ହଁ ସେମିତି ଗୋଟେ ଗୋଟେ ଜାଗାରେ ହେଇଥାଏ କହିଥାଏ ମୁଁ ତ ଦେଖିନି ପର୍ସନାଲି ବଟ ଶୁଣିଚି ମୁଁ ବି ସେମତି ଏବେ ଦେବୀକୁ। ସେଇଆ ସେଇଆ।
ହୁଁ ହୁଁ।
ସବୁ ଚାଲି ସେ ଗୋଟେ ଗୋଟେ ଅଲଗା ଅଲଗା ଆଉ ଯେତେ ରହିବା କଥା। ସବୁ ଜାଗାର ଆଉ।
ହଁ ଗୁଟ କିଛି କିଛି ଥାଏ ସ୍ମୃତି ସେ ସବୁ ଜାଗା ସେଥିପାଇଁ ହିଁ ତ ଫେମସ୍ ଥାଏ। ଏରିଆ ର ନାଁ ଜାଣିକି ସମସ୍ତେ ଜାଣୁ
ହଁ ଉଁ ହୁଁ ଆଜି ଆମର ସେଠି ଗୋଟେ ରାନ୍ଧୁଚନ୍ତି ତ ମତେ ଫୋନ କୁ ଆଜି କୋଉଠି ଖା ହଷ୍ଟେଲରେ ଖାଇବାନି। ଆମେ ରାନ୍ଧୁଚୁ କହିକି ମତେ ଡାକୁଚ ତିନି ଚାରି ଥର କଲ କଲେଣି ମତେ ହେ। ହଁ ହଁ ମୁଁ ବି ଯିବି ଏଇଟା କଲ ର କିଏ ଜାଣେ ମୁଁ ଜାଣିନି ସେଇଟା କହୁଥିଲେ ନା ଆଜିିକ ଅଛି ଖାଇବ ଏଠି ବୋଲି। କହିଲେ ତିନିଥର କଣ କଲ ମୁଁ କଲ ଟିକୁ ଉଠେଇିବି। ରଖୁଚି ଆଉ ହଁ ହଁ ହଁ ସେଇଆ ସେଇଆା ଜଣା ପଡୁଚି।
ହଁ ହଁ ଆଜି ସଂଣ୍ଡେ ବି ନା ରବିବାର।
ହଁ ସେଇଠି କି ପାଇଁ।
ହଁ ହଁ।
ତମକୁ କଣ ଭଲ ଲାଗେ ଭାଇ ଖାଇବା ପାଇଁ?
ଖାଇବା ପାଇଁ ସେମିତି ତ ନନଭେଜ ଛାଡିଦେବି କୋହୁଛି। ଭେଜ
ହଁ ଯଦି ମାନେ ନନଭେଜ ଟା ଏବେ ଖାଉଚ କି ନାଇଁ?
ନା ନା ଏବେ କେତେ ଦିନ ହେଳେ ଛାଡି ଦେଇଚି ଆଉ ଭାବୁଚି ପୁରା
ନାଁଇ ଭଲ କଥା ଭାଇ ହେରା ସବୁ ଠିକ କଥା କିନ୍ତୁ ଦେ ଖ ମୁଁ ବି ଛାଣିଥିଲି କିନ୍ତୁ ଟିକିେ ପ୍ରୋବ୍ଲେମ୍ ହେଲା ତାପରେ ମୁଁ ବି ଖାଉଚି ଏବେ।
ଆଛା ଆଛା ଏବେ ମାନେ ହଷ୍ଟେଲ ରେ ରହୁଚି ବୋଲେ ହଷ୍ଟେଲରୁ ବାଧ୍ୟ ଖାଇବାକୁ ପଡିବ ହିଁ ପଡିବ। ମୁଁ ତ ସେଟା ଆସେପ୍ଟ କରି ସାରିଚି ଅଲରେଡି ହଷ୍ଟେଲ ଥିବା ପର୍ଯ୍ୟନ୍ତ ଖାଇ ହିଁ ହବ। କାହିଁକି ଭଲ କିଛି ମିଲୁନାଇଁ ଖାଇବା ପାଇଁ ସେ ଚିକେନି ଗୋଟେ ଥାଉଚି ଯୋଉଟା କି ଖାଇ ହୋଉଚି। କିନ୍ତୁ ହଁ। ଟ୍ରାଏ କରୁଛି ଏ କେତେଦିନ ହେଲାଣିି ପୁରା ମାସେ, ମାନେ ମାସେ ତ ନାଇଁ ଦିଇ ସପ୍ତାହ ଖନେ ହେଇଚି କମ୍ପ୍ଲିଟ୍ କରି ଖାଇ ଖାଇବିନି ଖାଇବିନି ମନ ତ ଟାଣି ନୋଉଚି ଫୁଣି କିନ୍ତୁ ଟିକେ କଣ୍ଟ୍ରୋଲ କରିବାକୁ ପଡିବ ବୋଲି ଚୁପଚାପ୍ ରହିଯାଇଚି ଆଉ।
ଉଁ ଠିକ୍ କଥା।
ହଁ ଦେଖିବା ଆଉ।